ତ
ହଁ ହାଲୋ ଶୁଭୁଛି ଦିଦି।
ଆଲୋ ମୋର କଟି ଯାଉଛି କଣ ପାଇଁ ଦିଥର କଟିଗଲାଣି କଣ କରିବ କହିଲୁ।
ହେ କିଛି ହ ଟେନସନ ନଆନା
ମୋ ମୁଣ୍ଡ ଖରାପ ହେଇଗଲାଣି ଭାବି ଭାବି
ସେ କଟି ଯାଉଛି କଣ ମୁଁ ହେଲେ ମୋର ମୋର ଉପରେ ନୋଟିଫିକେସନ ପାଖରେ ସୋ କରୁଛି କି ଲାଇନ୍ ରେ ଅଛି ବୋଲି। ମାନେ ସେକେଣ୍ଡ ମି ଚାଲିଛି ମିନିଟ୍ ଟା ଗଣି ଚାଲିଛି ମୁଁ କହିଲି କି କଣ କିଛି କହୁନାହାନ୍ତି।
ଓହୋ ତ କଟି ଗଲା ଶୁଭା ଗଲାନି କିଛି ବି ଘରେ
ହଁ ହାଲୋ। ଶୁଭୁଛି ଟି?
ହଁ ଏବେ ଶୁଭାହେଲା। ଦଶ ମିନିଟ୍ ଖାଲି ଶୁଭିଯାଉ ତାପରେ ସରିବୁ ତାପରେ ହଉ - ହଉଚି।
ହଁ ସେ ଯାହା ହଉ ଏବେ ହଲୋ ହେଲୋ ହେଲୋ ହେଇକି କଟିଯବ।
ହଉ କଣ କରିବୁ ଆଉ ଏଇତ କଥା ଆଉ ଆମର ଏଠି କଣ କହିଲୁ ରଜ ବାଟାନ୍ତି ହେଲା।
ହଁ।
ହଁ ରଜ ବାଟାନ୍ତି ରଜ ବାଟିବା ପାଇଁ ଆମର ଯାଆନ୍ତି ମନ୍ଦିରକୁ ସେପଟେ ଆମର ତାରିଣୀ ମନ୍ଦିର ଗୋଟେ ଅଛି ସେଇଠି ଯାଆନ୍ତି ଯାଆନ୍ତି ସମସ୍ତେ ଯାହା ଯାହା ଘରେ ଯାହା ଥିବ ହେଲା। ଝିଅମାନେ ରଜ ବାଟାନ୍ତି ପୁଅମାନେ ବି ରଜ ବାଟାନ୍ତି।
ଓ।
ହୁଁ ମାନେ ଆମେ ସବୁ ଯା ଝିଅ ମାନେ କଣ କହିଲୁ ଯେତିକି ଥି ଘରେ ନଡିଆ କଦଳୀ ଯାହା ଘରେ ଯାହା ଥିବ ଫଳମୂଳ ନେଇକି ଯିବେ ସେଠି ସବୁ କା କାଟିକି ଭୋଗ ଲଗେଇବେ ଭୋଗ ଲଗେଇ ସାରିକି ଏମିତି ରଜ ବାଟେଇକି ସିଆଡ଼ୁ ଆସିବେ ଆଉ।
ଓହୋ।
ଆଉ ପୁଅ ମାନେ କଣ କରନ୍ତି କହିଲୁ? ସେମାନେ କଣ କରିବେ ନା ଯୋଉ ଗୋଟେ ପୁଅ କୁ ବର କରିଦେବେ ଆଉ ଗୋଟେ ପୁଅ କୁ ଝିଅ କରିଦେବେ ହେଲା। ବୋହୁ କରିଦେବେ। ବର ବୋହୁ କରିକି ଗୋଟେ ଟ୍ରାକ୍ଟର ରେ ବସେଇ ପ ଯେମିତି ବାହାଘର ଯେମିତି ସଜାନ୍ତିନି ସେମିତି ସଜେଇକି ଗାଁ ସାରା ବୁଲେଇବେ।
ଓହୋ ବଢିଆ ଏବେ ହଉଛି। ଏବେ ବି ହୁଏ।
ହଁ ଏବେ ବି ହୁଏ ବକ୍ସ ଲଗେଇ ବା-ବାଟେଇବେ ଗୀତ ବଜେଇବେ ଜେ ନାଚିବେ ସମସ୍ତେ
ସେଇ ଯୋଉ ସତରେ ସେ ବାହା ହୁଅନ୍ତି ନା କଣ?
ନା ନା ଏମିତି ଖାଲି କାଇଁ ତାଙ୍କୁ ବର ବୋହୁ କରି ଦେଇକି ବୁଲାନ୍ତି ଗାଁ ସାରା
ଏ ହେ ଲାଜଲାଗିବ। ଯିଏ ବର ବୋଉ ହେଇକି ବଇଥିବେ।
ସେମାନେ ବସିଥିଵେ ଠାକୁର ଭଳିଆ ଷ୍ଟେଜେରେ ଯେ ଷ୍ଟେଜେ ରେ ଯେମିତି ବସନ୍ତିନେହି। ପୁଅ ଝିଅ ଯେମିତି ବସନ୍ତିନେହିଁ ଷ୍ଟେଜେ ରେ ଉଁ ହୁଁ।
ଆମେ ନାଁ? ଭୁ ହଁ ହଁ ମା।
ହୁଁ। ଆଉ। ଏଇତ ଚାଲିଛି ରଜ ସର ଆଜି ପ୍ରଥମ ରଜ। ତାପରେ ଆଉ ଦି ରହିଲା ଦିଦିନି ସରିଲେ ସରିଲା। ଆମର ଏଠି ପାଖ ପାାଖ ଜାଗା ବହୁତୁ ଭଲ କରନ୍ତି ରଜ ହୁଁ ବହୁତୁ ଭଲ କରନ୍ତି।
ଏ ସବୁ ଜାଗା ଏମିତି ବୁଲି ଯି
ହଁ ମୁଁ ତ ଏଯାଏଁ ଘରୁ ହିଁ କୁଆଡେ ଯାଇନି।
ହଁ ମୁଁ ବି ଯାଇନି। ମତେ କେତୋବୋଳେ ଯାଇତେଆଉ ଭଲଲାଗୁନେହିଁ ମୁଁ ଯାଏ।
ତ ଦିନ। ତାର ଏଇଠି ଏଇ ଖଟରେ ସକାଳୁ ଉଠିକି ଏଇଠି ସରିଗଲାଣି ଦିନ। ସବୁ
ଆଜି କାଲି ଆସିଥିଲି ସାଙ୍ଗଟା ଆସିଥିଲା ବୋଲି ନହେଲେ ମୁଁ ବି ସେମିତି ସାଇ ହେଇରହିମି।
ସେଇୟା ବା ମୁଁ ଗାଧେଇ ନେହିଁ।
ଗାଧେଇନୁ ନା ମୁଁ ମତେ ଶୋଧିଲେ ମୁଁ ଗାଧେଇ ପଡି ଯାଇି ସମସ୍ତେ ରାଗିଲେ ମତେ। ଗୋଟେ କହିଲେ ରଜ ଦିନରେ ଗାଧୋଉନାହାନ୍ତି କହି ରାଗିଲେ ଯେ ଯାଇ ଗାଧେଇପଲି।
ଶୋଇଚି ଆଜି ପୁଣି ଆମର ଅଣ୍ଡା ହେଇଥିଲା ଅଣ୍ଡା କହୁଚି ଅଣ୍ଡା ଯୋଉ କଣ ମମି ଘରେ ଯାଇଥିଲେ ମୁଁ ହୋଉଚି କାନଫୁଲ ହଜେଇ ଦେଇଥିଲି। ଯାଇ ଥିଲେ ଆଉ ଗୋଟେ କାନଫୁଲ ଆଣିବାକୁ ମାଉସୀର ମମିର ଗଲେ କିଣିକି ଆଁଇଲେ।
ହଁ।
ଆଣିକି ଆସ୍ ଶିଏ କହୁଚନ୍ତି ମୁଁ ଆମେ ତତେ ଯୋଉଠି ଦେଖିକି ଯାଇଥିଲୁ ତୁ ସେଇଠି ଏ ଯାଏଁ ବଇଚୁ ସେଇଠି ଶୋଇଚୁ।
ହୁଁ ହୁଁ ହୁଁ।
ମୁଁ ଗହିଲିକି ଆଉ କଣ କରିବି ଏଠି ତ କେହି ନାହାନ୍ତି ସାଙ୍ଗ ପିଲା ବୁଲିବାକୁ। ନା କହିଲେ ଯାଉନୁ ଗଧେଇବୁ ମୁ କହିଲି ହୋଉ ହୋଉ। ସେ ଯାଇଚି ମାମୁଁ ଘରୁ ମମି ମୁଁ ଏଯାଏଁ ଗାଧେଇନେହିଁ ମାଉସୀ କହିଲେ ହଉ ମୁଁ ଗାଧେଇକି ଆସେ ତୁ ଗାଧେଇବୁ। ଆସିକି ଗୋଟେ ସାଢେ ଗୋଟେ ଉପରେ ହେଲାଣି।
ଏ ସଳା କଣ କରିବୁ ଆଉ ଗାଧେ କଥା ହବା ମତେ ଯେତେଳେ ଫାଙ୍କା ହବ ମତ କଲ୍ କରିବୁ।
ହଉ ଆ ମୁଁ ଖାଇ ପିକି ନହେଲେ ପୁଣି ଫୋନ୍ କରିବି ଆଉ।
ହଁ ହଁ ଠିକ୍ ଅଛି ତାନେ। ହଁ ଏ ଆଜି ଏତିକି କଥା ହେଇଯାଉ କରିଦବା ଏକାଥରେ ପନ୍ଦରଟା ସରିଲା‌।
ହଁ।
ହୁଁ।
ଆଜି ପନ୍ଦରଟା ଖଣ୍ଡେ କରିଦବା ହେଇଯିବ।
ଦୁଁ।
ତାପରେ ଏମିନ୍ତି ଯେତୋବେଳେ ଇଚ୍ଛା ହବ ଗୋଟେ ଗୋଟେ ଦି ଦି ଟା ଏମିନ୍ତି କରିବା।
ବାଉ ତେବେ ଇଚ୍ଛା ହବ ଗୋଟେ ଗୋଟେ କରିବା।
ହଁ।
ହଉ ଏଇ ତ ଜୀବନ ଆଉ।
ହଁ।
ଏସବୁ ପା ଏଇ ଛୁଟି ଛୁଟି ସରିଲା ଛୁଟି ଛୁଟି କହୁଥିଲେ ଛୁଟି ହବ ଛୁଟି ହବ ଘରୁକୁ ଯିବା ଛୁଟି ସରିଗଲା ତିନି ଦିନ ପରେ ହେଷ୍ଟେଲ୍ ଯିବା।
ଭାଇ
ଭାରି କଷ୍ଟ ଭାବିଲା ବେଳକୁ ଯିବ୍
ଆ ତିନି ଦିନ ନୁହଁ ତ ଦି ଦିନ ଆଜି କେତେ ଚଉଦ ଟି। ପନ୍ଦର ଷୋହଳ ଭଗ ସତର।
ସତ୍ ନା ଚଉଦ ଚଉଦ, ପନ୍ଦର, ଷୋହଳ। ନି ଆଉ ଦି ଦିନି ଆଜି ଚ ହଁ ପନ୍ଦର, ଷୋହଳ।
ପନ୍ଦର ଷୋହଳ ଦି ଦିନ ବା ସତରରେ ଗା ବାଇକ ଏତେ ଶୀଘ୍ର ସଇଲା ଭାବିଲ।
ହଁ ବା କେତେ ଶୀଘ୍ର ସରିଗଲା ନା ଜଣା ପଡୁଛି ଦିନ ଗୁଡା ବହୁତ ଶୀଘ୍ର ପଳଉନି? ମତେ ଲଗୁଚି ବହୁତ ଶୀଘ୍ର ପଳଉଚି। ମାନେ କହୁଚନ୍ତି କଳି ଯୁଗ କଳି ଯୁଗ ଦେଖେ କଳି ଯୁଗରେ କେତେ ଲୋକ କେତେ ଇଏ କରୁଚନ୍ତି ହେଲା।
ହୁଁ।
ଏଁ ଯାହା ମାଳିକାରେ ଯାହା ଲେଖାହେଇ ସବୁ ପୁଣି ସତ ହଉଚି କହୁଚନ୍ତି।
ସତ ହେଇ ହେଇ ଚାଲିଛି ଆଁ
ହଁ ବା ଯାହା କହୁଛନ୍ତି ସବୁ ସତ ହେଇ ହେଇ ଚାଲିଛି। ମାନେ ଆଗରୁ ସେମାନେ ସବୁ ଗ ଗଣନା କରିକି ରଖିଥିଲେ ଏମିତି ସବୁ ଏଇଆ ହବ ସେଇୟା ହବ ଏ ସବୁ ଯହା ଯାହା ବି ସବୁ କହିିଥିଲେ ସବୁ ସତ ହଉଛି ନା। ସେ ଯଉ ଛତିଆରେ ଛ ତିଆ ଜାଣିଛୁ ନା ନାଇଁ ଛତିଆ ଜାଣିଥିବୁ ପା, ହ୍ୟାଲୋ
ଷାଠିଏ ହଜାର
ହଁ ଛତିଆ ଛତିଆ
ହଁ
ଛାତିଆ ଯୋଉ ଖଣ୍ଡାଟା ନାଇଁ ସେଇଟା କହୁଛନ୍ତି ସେଇଟା ସେଇଟା ବଡ ହଉଛି ଧୀରେ ଧୀରେ।
ହଁ ବଡ ହଉଛି ବା।
ସେଟା ଯେବେ ବାର ହାତ ହେଇଯିବ ହେଲା ବାର ହାତ ହେଇଯିବ ସେବେ କଳି ଯୁଗ ଶେଷ ହେଇଯିବ।
ଶେଷ ହେଇଯିବ।
ଜଗନ୍ନାଥ ଯୋଉ ଦେଖେ ପୁରୀରୁ ଜଗନ୍ନାଥ ଆସି ଛତିଆରେ ରହିବେ ତାପରେ। ତାପରଠୁ ସେଇଠି ପୂଜା ପାଇବେ ହୁଁ। କାହିଁକି ନା ବାଇଶ ମାନେ ପୁରା ପାଣି ସବୁଆଡେ ଜଳମଗ୍ନ ହେଇଯିବ ନା ପୁରୀ ଟା ପୁରା ଜଳମଗ୍ନ ହେଇଯିବ। ପୁରା ପୁରୀ ଟା ପୁରା ଜଳମଗ୍ନ ହେଇଯିବ। ସେଇଠୁ ପୁରୀରୁ ଆସିକି ଛତିଆରେ ତାପରେ ସେ ରହିଵେ।
ଛତିଆର କାକେରା ଖାଇଛ ନା?
ସତନା ନା ମୁଁ ଖାଇନି।
ଛତିଆ କାକରା ଫେମସ।
ଏଇ ଚଣ୍ଡି ଖୋଲ ପେଡା ଖାଇତେ ମତେ ବହୁତ ଭଲ ଲାଗେ ଏଇ ଶୁଣୁମ ଚଣ୍ଡି ଖୋଲ ପେଡା ମତେ ଖାଇତେ ବହୁତ ଭଲ ଲାଗେ। ହଁ ନା ଏତେ ଛୋଟ ଛୋଟ ହେଇଥିବ ଖାଇଦବ ମାନେ ମନ ହଁ। ହଁ ଶାନ୍ତି ଲାଗେ ନା କୋଉଠି କୋଉ ଜାଗାରେ କହିବି ଢେଙ୍କାନାଳ ର
ଢେଙ୍କାନାଳ କଣ?
ଢ଼ ଢ଼େଙ୍କାନେଲା ତାଙ୍କର ବରା ନା କଣ ଗୋଟେ କଣ
ହୁଁ ଜଗତସିଂହପୁର କଣ?
କଟକ ଦହିବରା।
କଟକ ଦହିବରା ଜଗତସିଂହପୁର କଣ ମୁ ଜାଣିନି।
ହୁଁ ମୁଇଁ ଜାଣିନି ର ସାଲେପୁର ରସଗୋଲା ଜଗନ୍ନାଥଙ୍କର ବ ମାନେ ବୋହୁତ ପସନ୍ଦ ରସଗୋଲା।
ରସଗୋଲା ହଁ।
ନାଁ ସାଲେପୁର ସେଇ ପାପାଲି କହୁଥିଲା ସେ ଠାକୁର କନ ତାଙ୍କ ନା କଣ ନି ନି ହଁ ହଁ ହଁ ସେ କେନ୍ଦ୍ରାପଡ଼ା।
ହୁଁ।
ଓହୋ ସେଇ ଠାକୁରଙ୍କର ସେ କୋହୁଥିଲା। ସେ ଠାକୁର ଧୀରେ ଧୀରେ ବଡ଼ ହଉଛନ୍ତି। ହଁ ମାନେ କେତେ ଦେ କେତେ ଅଛି ମାନେ ଜାଣିବା ପାଇଁ ମାନେ ଠାକୁରଙ୍କର ମାନେ ଏଇ ସତ ଠାକୁର ଅଛନ୍ତି ବୋଲି ସ ଜାଣିବା ପାଇଁ କେତେ କଣ ଦେଖେ ଇଏ ଅଛି ନା।
ହୁଁ ବା।
ହଁ ଖେଳିବୁ ଆଉ ଗୋଟେ ମାନେ ସବୁଠୁ ଆଶ୍ଚର୍ଯ୍ୟ କଥା ଦେଖିଲୁ ମତେ କହ ଅ ଯୋଉ ପୁରୀ ଶ୍ରୀମନ୍ଦିରର ପତାକା ସେ ମାନେ ଯୋଉପଟ ପବନ ହୁଏ ତା ଓଲଟା ଦିଗରେ କେମିତି? ମାନେ ଏମିତି କେମିତି ଅସମ୍ଭବ ଜିନିଷ ଆଉ ଯୋଉ ତାଙ୍କର ଯୋଉ ଇଏ ଖାଇବା ହୁଏ ଆଉ ପ୍ରସାଦ ଯୋଉ ହୁଏ। ଏଇ ଯୋଉ ଅଭଡ଼ା ଯୋଉ ହୁଏ ସବୁଠୁ ଓପର ହାଣ୍ଡିଟା ଉପର ହାଣ୍ଡିଟା ଆଗେ
ତା ସ ତଳଟା ଯୋଟା ସବା ଲାଷ୍
ସବା ଲାଷ୍ଟ ହବ କେମିତି ଏମିତି ମତେ କ ତଳେ ତ ନିଆଁ ଜଳିଲା ତଳଟା ଆଗେ ହବା କଥା ଓ
ଆଗେ ହବା କଥା ସେୟା। ସାତେଟା ନା କେତେଟା ଏମିତି ଇଏ ହୁଏ।
କଣ କହିଲୁ?
ସାତେଟା ହାଣ୍ଡି ବସେନା ବେ?
ହଁ ସାତଟା ହାଣ୍ଡି। ଆଗେ ସେ ଓପର ହବ ଧୀରେ ଧୀରେ ତଳ ହେଇ ଆସିବ ଏମିତି କେମିତି?
ହୁଁ।
ସବୁ ଆଶ୍ଚର୍ଯ୍ୟ।
ହୁଁ।
ଆଉ ଜାଣିଚୁ ସେ ଅଭଡ଼ାଟା ଅଭଡ଼ା ପୁଣି କେବେ ବଳେନି କେବେ ବଳିବନି। କଣ କହିଲୁ?
ଯାଇଚ କେବେ ବୁଲିବାକୁ?
ନା ମୁଁ ପା ଯାଇନି ପୁରୀ ସେଇଟା ଲା ମୋ ଦୁଃଖ ଆମେ ଯିବା ସମସ୍ତେ ମିଶିକି ସେଇଟା ଗୋଟେ ପ୍ଲାନ୍ କର।
କୋଉ ଜନ୍ମରେ?
ଏଇଥର ଯିବା ଯାହା ହେଇ ଯାଉ ପଛେ। କଣ କହୁଛ ଯିବା ଆମ ଏକ୍ଜାମ ସରିଗଲେ ଆମେ ଯିବା ନା ନାଇଁ ସମସ୍
ଯିବା ତ ହେଲେ
ହୁଁ।
ସେ ବେ ଠିକ୍ ଟାଇମ୍ ରେ ଦେଖିବ ସବୁ ପ୍ଲାନ୍ ଚେଞ୍ଜ କରିଦେବେ।
ହଁ ହୋଉ କ୍ୟାନସଲ ହେଇଯିବ କଣ ଗୋଟେ ଏପଟ ସେପଟ ହେଇଥିବ।
ହୁଁ।
ହୁଁ ନାଇଁ କିନ୍ତୁ ଯିବା ସତରେ ଚାଲ ଭଲ ଟିକେ ଭଲ ଲାଗିବ ଗୋଟେ ଦିନ ରହିବା ଆଉ ଭଲ ଲାଗିବ ଆସିବା।
ହଁ ହଉ।
ସମସ୍ତେ ଯାଉଛନ୍ତି ନା ନାଇଁ ଦେଖିଲୁ କେତେ ଛୁଆ ଯାଉଛନ୍ତି।
ହଁ ଆମେ ହିଁ ଡରି ଛରିକି କୁଆଡେ ଯାଇପାରୁନେ।
ଡରୁ ଡରୁ ସବୁ ଡରୁଆ।
ଆମ କିନ୍ତୁ ବର୍ଷା ଦିଦିଙ୍କର କେତେ ମାନେ ପୁରା କଣ କହିଲ ଆମ ଆଗରେ ଡର ନିଜେ ଏକା ଯିବେ ଆ କାହା ସହିତ ଯିବେନି। ଆକ୍ଚୁଆଲି ସେ ଜାଣିଛନ୍ତି ସାଙ୍ଗ ହେଇ ଗଲେ ସବୁ ଫସିବେ ଏକା ଚୁପଚାପ ପଳେଇବେ ଭଲ।
ସେଇଥିପାଇଁ ସେ ଯାଉନାହାନ୍ତି।
ଏକା ପଳେଇବ ଚୁପଚାପ୍ ଜାଇ ବୁଲି ଦେଇ ଆସିବ, ସାଙ୍ଗ ହେଇଯିବ ଫଶିବ।
ହଁ ସେ ଏକେ ପଳାନ୍ତି ସୀମା ସହିତ ପଳାନ୍ତି ବୋଲି ଦେଖୁଛ।
ହଁ ଘର କଥା କହିଦେ ଘରୁକୁ ଯାଉଛି କହି
ସିଆଡେ ଦେଖିବା ବେଳକୁ ମାମା ସହିତ କହିଲେ ଯିବେନି ଜମା।
କାଇଁକିନା ଆମ ସହିତ ଗଲେ ମ୍ୟାମକୁ କହିବାକୁ ପଡିବ। ପରମିସନ ନେବାକୁ ପଡିବ।
ହୁଁ।
କଣ କହିବୁ ଆଉ?
ଆଉ କେବେ ହେଲାଣି କଣ?
ଆ ଟିକେ ହେଲଦି।
ହୁଁ ହୁଁ କଥା ହବା ଖାଇ ପିଇକି ପୁଣି ଚାରିଟା ସାଢେ ଚାରିଟା ବଳୁ।
ହଁ ହଁ ମତେ କଲ କରିବ ଆଉଥରେ।
ହଁ କଲ କରିବି ଯଦି ବୁଲିବାକୁ ଯାଉଥିବ ତାହେଲେ ରାତିରେ କଥା ହବା ଆଉ।
ହଁ ହଁ ମୁଁ ଥିବି ମୁଁ ଯାଇନଥିବି କୁଆଡେ ମୁଁ।
ହୁଁ।
ଥିବି ମତେ କଲ୍ କରିବୁ କଥା ହବା।
ହଉ ହଉ।
ହୁଁ ଏମିତି କଥା ହଉଛନ୍ତି କେତେ କଣ ବିଷୟରେ କଥା ହଉଛନ୍ତି ନା। କେତେ କଣ ଟପିକ କେତେ କଣ ଇଏ। ହଁ ବହୁତ କିଛି ଜାଣୁଛନ୍ତି ବି ବହୁତ କିଛି ବିଷୟରେ କଥା ହଉଛନ୍ତି।
ହୁଁ।
ହୁଁ ହଉ ତାହେଲେ ହଉ ତୁ ଯା ତାହେଲେ ଖାଇବୁ ଗାଧେଇବୁ ଯା ଗାଧେଇକି ଖାଇବୁ ଯା। ହଉ ହଉ ଠିକ ଅଛି।
ହଁ।